ହଁ ଏବେ ଭଏଜ ଆସୁଚି ମୋର।
ଭଏଜ୍ ଆସୁଚି, ହାଲୋ।
ହଁ, ହଁ ଶୁଣା ଗଲାନିକି କଣ କରୁଚ? ଏମିତି
ହଁ ହଁ। ଆ ମୁଁ ଏବେ ଖାଇସାରିକି ବସିଚି ଆପଣ?
କଣ କରୁଛନ୍ତି? ହଁ ମୁଁ ବସିଥିଲି ଆଉ ବର୍ଷା ହଉଛି।
ହଁ ହଁ ଆପଣଙ୍କ ନେଟୱାର୍କ ପାଉନି ଆପଣ ନେଟୱାର୍କ ଜାଗାକୁ ଟିକେ ଯାଆନ୍ତୁ।
ଆଉ ନେ ମୁଁ ତ ଏବେ ରିଫ୍ରେସ ଆଗା କରିକି ମୋର ରି ରିଙ୍ଗ କ୍ଲିୟର ଶୁଣା ଯାଉନି ଏବେ ହେଇଟି ଶୁଣାଗଲା।
ଆଚ୍ଛା ଆଚ୍ଛା ନାଇଁ ଆପଣଙ୍କ ନେଟ ୱର୍କ କଟ କଟୁଛି ତ ମୋର ଦିଟା ଟ୍ୟାକ୍ସ ଲସ୍ ହେଇଗଲାଣି।
ହଁ ନାଇଁ ସେଇଟା କିଛି ପ୍ରୋବ୍ଲେମ ନାଇଁ ଲ ମାନେ କଣ କହିଲ ତମର ରିସିପ କଲ୍ ରେ ମ୍ୟାନେଜ ହୋଇଯିବ କଲ ଟାସ୍କ ଲସ ହେଲେ କିଛି ପ୍ରୋ ବ୍ଲେମ ନାହିଁ ରିସିପ୍ଟ କଲ ରେ ମ୍ୟାନେଜ ହେଇଯିବ ଯେମିତି ବି ହେଲେ ୱାନ ଏଇଟି ହେବା ଦରକାର ନା।
ଆଜ୍ଞା, ଆଜ୍ଞା।
କଣ ଖାଇଲେ? ଏ ଏବେ ଲେଟରେ ଖାଇଲେ ଲଞ୍ଚ ଏବେ କଲେ ନା ଆଉ କଣ ଖାଇଲେ?
ନା ନା ଲଞ୍ଚ ସରିଯାଇଥିଲା ମୁଁ ବାସ ଏମିତି ଆଇସ୍କ୍ରିମ ଖାଉଥିଲି।
ଓହୋ।
ଆଜ୍ଞା ଆପଣଙ୍କ ନା ଟା?
ମୋ ନାଁ ପୂଜା।
ଆଚ୍ଛା, ମୋ ନାଁ ଆଦ୍ୟାଶା।
ଓହୋ ସାଇଡରେ ସି ମାନେ ସାଉଣ୍ଡ ହଉଛି କି ସାଇଲେଣ୍ଟ
ଅଁ ସାଇଡ ରେ ଆକ୍ଟୁଆଲି ଆମ ଘରେ ଶୁଆ ଅଛନ୍ତି ତ ସେଥିପାଇଁ ସେମାନେ ବୋବଉଛନ୍ତି।
ଓହୋ ନାଇଁ ସାଇଲେଣ୍ଟ ଦରକାର ତ କୋଉ ସେଥିପାଇଁ। ଆଉ କଣ ଉମ ପଢା ପଢି କରୁଛ ନା ସରିଗଲାଣି?
ପଢ଼ାପଢି ନା ଚାଲିଛି।
ଓହୋ ମାନେ କଲେଜ ଯାଉଛ?
ହଁ ହଁ କଲେଜ ନା ମାନେ ଜଏନ୍ କରିବି। ଓ ହଁ ଆପଣ ମ୍ୟାରେଜ?
ହଁ ହୁଁ।
ଆଜ୍ଞା।
ହୁ ହୁ ଲଞ୍ଚ ରେ କଣ ଖାଇଥିଲ?
ଲଞ୍ଚ ରେ ଭାତ, ଡାଲି ମାଛ କଷା ଆଉ ଭଜା ମାଛ।
ହୁଁ ହୁଁ।
ଆପଣ?
ଓହୋ ଭଲ। ମୋର ଆଜି ଫ୍ରାଇଡେ ନା ଯୋଉ ସାଧା ଖାଏ ଆଜି ମୁଁ।
ଆଚ୍ଛା, ଆଚ୍ଛା।
ଆମର ଭାତ, ଡାଲମା ଆ ଗୋଟେ ମିକ୍ସ ତରକାରୀ। ଖଟା।
ବିନା ପିଆଜ ରସୁଣ?
ନାଇଁ ବିନା ପିଆ, ଆଜି ଭୋଗ ଆସିଥିଲା ମନ୍ଦିରରୁ। ଓ କ୍ଷୀରି ଏ ସାରିରୁ ଭୋଗ ଆସିଥିଲା ତ ଖାଇଥିଲୁ।
ଆଜ୍ଞା।
ହୁଁ ହୁଁ ଆ ଏଇ ଭୁବନେଶ୍ଵର ତମର?
ହଁ ଆମର ବି ଭୁବନେଶ୍ଵର ଆପଣ ଭୁବନେଶ୍ଵରରେ କୋଉଠି?
ଏଇ ସୌଭାଗ୍ୟ ନଗର ପାଖରେ।
ଆଛା ଆଛା।
ତମର
ଆମର ବରଗଡ଼।
ଓହୋ।
ଆଉ ଘରେ କରେ ସବୁ କିଏ କିଏ ରହନ୍ତି?
ଘରେ ମୁଁ, ମାମା, ବାବା, ଦାଦା, ଖୁଡି।
ହଉ ତମେ ଗୋଟେ ଝିଅ?
ଆଜ୍ଞା ଗୋଟେ ଝି
ଆଉ ଦାଦାଙ୍କର କିଛି ନାହାନ୍ତି?
ସେ ଏବେ ନୂଆ ମ୍ୟାରେଜ ହେଇଛନ୍ତି ତ?
ଓହୋ ହୋ।
ଆପଣଙ୍କର କଣ?
ଆ ମୋର ମୋର ହଜବେଣ୍ଡ, ମୁଁ ଶାଶୁ, ଶ୍ୱଶୁର, ଝିଅ।
ଆଛା ଆଚ୍ଛା।
ଝିଅ ଛୋଟ ଅଛି ପୁରା ଦେଢ ବର୍ଷର।
ଆଚ୍ଛା କେତେ ବର୍ଷ ହେଲାଣି କି ବାହା ହେବାର?
ମୋର ତିନି କମ୍ପ୍ଲିଟ ହେଇଗଲାଣି।
ଆଚ୍ଛା ଆଚ୍ଛା।
ହୁଁ।
ବର୍ଷା ହଉଛି ନା?
ହଁ ବର୍ଷା ବହୁତ ଜୋର ହଉଛି ଇଆଡେ।
ଏବେ କେତେ ଦିନ ହେଲାଣି ହଉଛି ବୋଧେନା? ମୁଁ ନଥିଲି। ତ ମୁଁ ବାହାରକୁ ପଳେଇଥିଲି ଆଜି ଆସିଲି। ଆଜି ଚାରିଟା ରାତିରୁ ତ ଆସିକି ପହଞ୍ଚିଛି ଆଉ।
ଆ ମୋ ମାମା ହେରିକା ବି ନଥିଲେ ଆଜି ସ ଆସି ପହଞ୍ଚ
କୁଆଡେ ଯାଇଥିଲେ କି ବୁଲିବାକୁ ନା କୁଆଡ଼େ?
ବୁଲିବାକୁ ଯାଇଥିଲେ ମଥୁରା, ବୃନ୍ଦାବନ, ମସୁରୀ, ଦିଲ୍ଲୀ।
ମୁଁ ଯାଇଥିଲି ଦାର୍ଜିଲିଂ, ଗଙ୍ଗଟକ୍, କୋଲକାତା।
ହଁ ମାମା ହେରିକି ବି ଡାର୍ଜିଲିଂ ଯାଇକି ଆସିଥିଲେ।
ହୁଁ ତମେ ଯାଇନ?
ନା ମୁଁ ଯାଇନି।
ଓହୋ।
ହୁଁ ହୁଁ ତମକୁ ଭଲ ନୁହଁ ନା ଯାଇନ ହଁ ମୁଁ କେତେବେଳକୁ ହେଇ ସାରିଲିଣି।
ଆଛା ନା ମତେ ଭଲ ଲାଗି ବୁଲିବା ପାଇ ଯେ ମୋର ଆକଚୁଆଲି ଏପଟେ ଜବ ରହିଯାଉଛି ସେଥିପାଇଁ ତ
ଓହୋ ହୋ। ଏମାନେ ଏବେ ଏବେ କଲେଜ ଆଡମିସନ କରିବ ନା
ଆପଣ ନେଟୱାର୍କ କଟୁଛି ନେଟୱାର୍କ କଟୁଛି।
ମୁଁ କହିଲି କଲେଜ ଏବେ ଆଡମିସନ କରିବ ନା କରିସାରିଲଣି?
ହଁ ମୁଁ
ଓ ପ୍ଲସ ଟୁ ହେଇଯାଇଛି।
ପ୍ଲସ ଟୁ ସରିଲା ମୋର।
ଓହୋ ଓ ଷ୍ଟ୍ରିମ୍ କଣ ଥିଲା?
କମର୍ସ।
ଓହୋ। ଏବେ ବା ବାହାରିନି ନା କୋଉ କଲେଜ।
ଶୁଭୁନି।
ନା ପ୍ଲାଇ କରସା
ଆପଣଙ୍କ ନେଟୱର୍କ ବହୁତ କଟୁଛି। ନେଟୱାର୍କ ବହୁତ କଟୁଛି କିଛି ଶୁଭୁନି।
ଆପ୍ଲାଏ କରିସାରିଲଣି ନା କରିନ। ଶୁଣ ଆପ୍ଲାଏ କରିସାଇଲଣି।
ଆପ୍ଲାଏ ହଁ ହଁ ଆପ୍ଲାଏ କରିସାରିଛି ସେ ସେକେଣ୍ଡ ସିଲେକ୍ସନ କାଲି ବାହାରିବାର ଥିଲା କିନ୍ତୁ ବାହାରିନି କାଲି। ହ୍ୟାଲୋ।
ଯୋଉ ଟେନ୍ଥର ଯୋଉ ହେଇଚି ଟେନ୍ଥର ବାହାରିଲାଣି ନା ବାହାରିଲଣି।
ହଁ ହଁ ବାହାର ସାରିଲାଣି ଟେନ୍ଥର।
ଟେନ୍ଥର ବାହାରି ସାରିଲଣି ନା ପ୍ଲସ୍ ଟୁ ର।
ଆକ୍ ଟେନ୍ଥର ବି ବାହାରି ସାରିଲଣି ପ୍ଲସ ଟୁ ର ବି ରେଜଲ୍ଟ ବାହାରି ସାରିଲାଣି।
ନାଇଁ ନାଇଁ ଯୋଉ ସିଲେକ୍ସନ ଫାଷ୍ଟ ସିଲେକ୍ସନ ଟେନ୍ଥର ବାହାରିଲାଣି।
ଟେନ୍ଥର ସେଇଟା ଏଇଟା ମାନେ ଆଠ ତାରିଖରେ ବାହାରିବ।
ଓହୋ ଆଠରେ ଆନାଉନ୍ସ କରିସାରିଲାଣି ନା। ତାପରେ ଆଡମିସନ୍ ଦେବେ ଆଉ। ତାପରେ ଯାଇକି ଆଡମିସନ ହବ। ହୁଁ ତମର କେବେ ବାହାରିବ?
ଆମର ସେକେଣ୍ଡ ସିଲେକ୍ସନ କାଲି ବାହାରିବାର ଥିଲା କିନ୍ତୁ ଗମେଣ୍ଟ ଯୋଉ ରୁଲ୍ କଲେ ଝିଅ ପିଲାମାନାନଙ୍କୁ ଫ୍ରିରେ ପଢେଇବୁ ବୋଲିକା ସେଥିପାଇଁ ଘୁଞ୍ଚେଇ ଦେଲେ ଡେଟ୍ ଆଉ ଦଶକୁ କରିଦେଇଚନ୍ତି।
ଏବେ କଣ ଆନାଉନ୍ସ କେବେ କରି ମାନେ ସବୁ ଝିଅକୁ ଫ୍ରି ରେ ନା କଣ?
ହଁ ହଁ ସବୁ ଝିଅଙ୍କୁ ଫ୍ରିରେ ପଢେଇବ ପ୍ଲସ୍ ଥ୍ରୀ, ପିଜି।
ପ୍ଲସ୍ ପ୍ଲସ୍ ଟୁ ନାଇଁ ପ୍ଲସ୍ ଥ୍ରୀ ଆଉ ପିଜି।
ହୁଁ। ପ୍ଲସ୍ ଥ୍ରୀ ପିଜି ମାନେ ପ୍ଲସ୍ ଥ୍ରୀ ପରେ ତମେ ଯାହା ଯାହା କୋର୍ସ କଲ ସେଗୁଡାକ ସବୁ ଫ୍ରି ରେ ପଢେଇବ।
ହଁ। ନା ପ୍ରାଇଭେଟରେ ବି।
ନା ପ୍ରାଇଭେଟ ଗମେଣ୍ଟ ଦି ଟା ଯାକ। ଫାଷ୍ଟ ସଲେକ୍ସନ ଆଡ୍ମିସନ କରିଥିଲେ ତା ପଇସା ରିଫଣ୍ଡ ଆସିବ ଆଉ।
ଓ ତମର ଆସିଲାଣି ଏରି ଓ ତମର ହଁ ଆସିଲାଣି।
ନା ଆସିନି ଆସିବ ରିଫଣ୍ଡ। ଯେତେବେଳେ ମୁଁ ସେକେ ସେକେଣ୍ଡ ସିଲେକ୍ସନ ବାହାରିବ ସତବେଳେ ଆସିବ।
ସେ ଲାଗି କେବେ ଆନାଉନ୍ସ୍ କଲା।
ଗମେଣ୍ଟ ତ।
ହୁଁ।
ଗମେଣ୍ଟ ଏଟା ପହରିଦିନ।
ଓହୋ। ମ ପ୍ଲାସ୍ ଟୁ ଟା ପଇସା ଦିଆହବ ନା ପ୍ଲସ୍ ଥ୍ରୀ ଟା ଫ୍ରିରେ।
ହଁ ହଁ ପ୍ଲସ୍ ଟୁ ଟା ଫ୍ରିରେ ହବ।
ଓହୋ ଭଲ ହେଲା ତା ହେଲେ ଆଉ। ସମସ୍ତଙ୍କୁ ପିଜି ବି ପିଜି ବି।
ହଁ ପିଜି ବି ସେଇ ଫ୍ରୀରେ। ପିଜି ଡିପ୍ଲୋମା ସବୁ
ହ ଭଲ ହେଲା କାଲ୍ ର
ହଁ ଆଜ୍ଞା ଖାଲି ଝିଅ ପିଲାଙ୍କ ପାଇଁ ଖାଲି ବାହାର କରଛୁ ପୁଅ ପିଲା ପାଇଁ କିଛି ଆଉ ନାହିଁ ତାଙ୍କ ର
ବିଜୟ ହଁ ଜବ୍ ବି ଯଦି ସେମିତି କରନ୍ତା କରିବେ ଯଦି ତାହଲେ ଝିଅ ପିଲା ମାନେ ଖାଲି ଜବ୍ କରିବେ ଆଉ
ହୁଁ ଆପଣ ସୁଭଦ୍ରାରେ ତ ପକେଇଥିବେ
ନା ମୋର ହେଇନି କଟି ଯାଇଛି ଆପଣଙ୍କର ବା ହେଲା
ମୋର ମୁ ଆପ୍ଲାଏ କରିନି କରିି
ବୟସ ହେଇନଥ ହେଇନଥିଲା ବୋଧେ ନା ଯଦି ସ୍କଲାର୍ସିପ ଟା ମିଳିବ ତାହେଲେ କଟିଯିବ
ହଁ ମତେ ସ୍କଲାର୍ସିପ ମିଳିଥିଲା ବୋଲିକା ମୁଁ ପକେଇନି ସ୍କଲାର୍ସିପ ସରି ଯୋଉ ମିଳେ ତାପରେ ମୁଁ ପକେଇବି
ହଁ ସ୍କଲାର୍ସିପ ମିଳିଥିଲେ କଟିଯିବ ମୋ ମୋର ଦେଖେଇଲା ଫୋର ହ୍ୱିଲର ଅଛି ବୋଲି ମୋର ଫୋର ହ୍ୱିଲର ଅଛି ବଲିକା କଟିଗଲା ମାନେ ମୋ ଭାଇ ର ଥିଲା ତ ତ ସେଇଟା କିନ୍ତୁ କମର୍ସିଆଲ ଇଏରେ ଥିଲା ସେଟା କିନ୍ତୁ କମର୍ସିଆଲ ଇଏରେ ଥିଲା ଥିଲା ତ ମିଳିବା କଥା କିନ୍ତୁ କଟିଗଲା ଜମା ଷ୍ଟାର୍ଟିଂରୁୁ ଆସିଲେ ବନି ଜଣ ଜଣଙ୍କର ତ ଫାଷ୍ଟ ବୁଝାବୁଝି କରିଲୁ ଆପ୍ଲାଏ କଲୁ କାହିଁ କିଛି ହେଲାନି ଜ
ଆଚ୍ଛା
ଅନ୍ୟ ଜଣଙ୍କର ଅଛି କିନ୍ତୁ ସେମାନଙ୍କୁ ମିଳିଲା କିନ୍ତୁ ହେଲାନି ମୋର କିଛି
ଓ ହ
ହୁଁ ଓହୋ ତମର ଏଇ ବର୍ଷ ପକେଇବ ନା କେବେ
ଉଁ ହଁ ଏଇ ବର୍ଷ ପକେଇବି ଯେ ଲାଷ୍ଟ ଆଡ଼କୁ
ଏବେ ପ୍ଲସ୍‌ଟୁ କୋଉ କଲେଜ ଥିଲା
ପ୍ଲସ ଟୁ ରମା ଦେବୀ ଥିଲା ଆର ଡି ଓ ମେନସ୍ ୟୁନିଭରସି
ଏବେ ଏବେ ଫାଷ୍ଟ ସିଲେକ୍ସନ କୋଉଟା ଆସିଲା
ଫାଷ୍ଟ ଟା ସେଇ ଆର୍ଡ
ଆଉ କୁକୁଡ଼ା ଆଦ ବି ଆସିଛି
ହଁ
ସେଇଠି କରିବ ନା ଆଉ କୋଉଠି କରିବ
ନା ବିଜେବି
ହଁ ଏଇଟା ପାଖ ହେଲା ଆଉ
ହଁ
ବର ଅଡରୁ ମୋର ବି ସେଇ ସେଇଠି ଦିଟା ଯାକ ପ୍ଲସ ଟୁ ପ୍ଲସ ଥ୍ରୀ
କଉଠି
ବିଜେବି
ଓହୋ ଭଲ
ସୁବିଧା ଏଠି ଦିଟା ଯାକ ପାଖରେ ହେଲେ ଭଲ ସୁବିଧା
ରାଧା
ଆରାଧ୍ୟା ଆରାଧ୍ୟା
ଆଚ୍ଛା ଆରାଧ୍ୟା।
ହୁଁ
ହୁଁ
ହୁଁ ତମ ନିକ ନେମ୍?
ଉଁ ମତେ ଆଦି ଡାକନ୍ତି ପୁଅ ପିଲା ନାଟା।
ହୋଉ। କେତେ ଦିନିଆ ଟ୍ରିପ୍ ରେ ଯାଇଥିଲେ ମୁଁ ହଁ ମୁଁ ରଖୁଛି ଆଉ ଥରେ ଫୋନ୍ କରୁ
ହଁ ମୁଁ କଲ୍ କରୁଛି ମୋ ଆଡୁଆ ଏବେ।
ହଁ